ହାଲୋ।
କଣ କରିଚନ୍ତି?
ଏ ଟିକେ ଗଡ ପଡ ହୋଉଚୁ ଆଉ।
ଆଚ୍ଛା ଖିଆପିଆ ସବୁ ସରିଲାଣି ନା?
ହଁ ଏ ସଇଲାଣି ତ ଆଉ।
ଆଉ ଆଜି ରୋଷେଇ କଣ ସବୁ ହେଇଥିଲା?
ସେଇ ଚିଙ୍ଗୁଡି ଥିଲା, ଚିଙ୍ଗୁଡି ଟାକୁ ଟିକେ ଘାଣ୍ଟ କରିଦେଲୁ ଖାଇଦେଲୁ ଆଉ
ଓହୋ ଆଉ ଘରେ ସମସ୍ତେ ଏଇନା କଣ କରୁଚନ୍ତି?
ଆଁ ସବୁ ଠିକ୍ ଠାକ୍ ଅଛନ୍ତି। ଆ ବର୍ଷା ତ ଯୋରସେ ଆଇଲାଣି ତ।
ହଁ ଆମ ଆଡେ ବି ପାଗ ସେମିତି ବର୍ଷାଳିଆ କରିଚି ତ।
ନିଉଜରେ କୋହୁଚି ତ ମୌସୁମୀ ବାଦଲ। ହଁ ହଁ ସଇଲାଣି।
ଆଚ୍ଛା। ଆଉ ଦେହପା ତ କୋଉଥିଲେ ଭଲ ନାହିଁ ଭଲ ହେଲାଣି ନା ନାହିଁ!
ଏ ଫୁଣି ଆଜି ଧରିଚି ପା ଜର।
ଆଉ ଯାହାହେଲେ କିଛି ଔଷଧ ଖାଇବା କଥା ନା ନାଇଁ।
ହଁ ଏଇ ଜଷ୍ଟ ଖାଇକି ମୁଁ ନା ଖାଇଲି ପା ମେଡିସିନ ଟା।
ଆଚ୍ଛା। ଆଉ ଏବେ ତ ସରସ୍ଵତୀ ପୂଜା ଯାଇଚି ଯାହାହେଲେ ବି ତ ଆପଣ କରିଥିବେ ନା ପୂଜା?
ହଁ ସେଇଟା ତ କେବେ ଏଣିକି ସ‌ଇଲାଣି।
ହଁ। ଆଉ ଆମର କେତେଟା ମେଢ ହେଇଥିଲା ଆପଣଙ୍କ ଗାମରେ?
ସେଇ ପନ୍ଦର ତ ସେତେ କରିଥିଲେ ଯାହା ଜିଏ କଲା ଆଉ ତାର
ସେଇଟା ହେଲା। ଆଚ୍ଛା। ଆଉ କହିବାକୁ ଗଲେ ତ ସେମିତି ଆମ ଗାଁରେ କେମିତି ହୋଉଚି। ମୁଁ ଆ ପଣଙ୍କୁ କୋହୁଚି ଆପଣ ଶୁଣନ୍ତୁ ଆଉ। ହଁ ଆମ ଗାଁମ୍ ଆମ ଗାଁରେ ତ ସେମିତି କହିବାକୁ ଗଲେ ସରସ୍ଵତୀ ପୂଜା ତ ବହୁତ ଭଲସେ ଆୟୋଜନ କରାଯାଏ। ଆଉ ସେଥିରେ ଆମ ଗାଁର ବଡ଼ ଲୋକ ଆଉ ଆମକୁ ତ ସେମିତି ସହମତି ଦେଲେ। ହେ ଆମକୁ ସାହାଯ୍ୟ କରନ୍ତି ନହେଲେ ଆମେ ଛୋଟ ପିଲାଗୁଡ଼ା କେ। ଏତେ କଣ କାମ ବା କରିବୁ ଯେ ନା ନାଇଁ।
ଓହୋ।
ଆଉ ତା ଛଡ଼ା ଆମର। ମୂର୍ତ୍ତି ହବା ପାଇଁ ଆଗ ଗୋଟେ ମାସ ଆଗରୁ ମାଟି ଆଣିକି ରଖିଦିଅନ୍ତି। ତାପରେ ମିସ୍ତ୍ରୀ କୁ ଡାକି।
ଯାଇକି ଆମେ କରିଦଉ ମୂର୍ତ୍ତି ବି ସେଇ ଟାଇମ୍ ରେ ହେଇଯାଏ ଆଉ ଠିକ୍। ପୂଜା ପୂର୍ବ ଦିନ କହିବାକୁ ଗଲେ ଆମ ପିଲା ତ କେହି ଶୋଇବେନି ରାତିଟା ଜାଙ। ଠାକୁରଙ୍କ ପାଖରେ ରହିବେ କଣ କହିଲେ।
କଣ କଡ କଡ ସାଉଣ୍ଡ ଆସୁଛି।
ନାଇଁ ସେମିତି କିଛି ନାହିଁ ଆଉ ଆମର ସେମିତିରେ ସବୁ ଉଁ ବଡ ଲୋକ ଆଉ ସାନ ଭାଇ ମାନେ ବି ମିଶିକି ଆମର ପୂଜା ଶ। ସାଜସଜ୍ଜା ସାଂସ୍କୃତିକ କାର୍ଯ୍ୟକ୍ରମ‌। ର ଅ ପ୍ରସାଦ କେମିତି ବଣ୍ଟା ହେବ। ତାର କେମିତି କଣ ସବୁ ପୂଜା ଏମ୍ କେମିତି ଠିକ୍ ସୁରୁଖୁରୁରେ। ସରିଯିବ ତାର ବି ଟିକିଏ ଦେଖନ୍ତି। ଆଉ ଆମର ରହୁଛି ଯୋଉ ଦାୟିତ୍ଵ ବାଣ୍ଟି ଦିଅନ୍ତି ପିଲାଙ୍କୁ। କିଏ ଆର୍ଥିକ ପରିଚାଳନା କାର୍ଯ୍ୟରେ ତଦାରଖ କରିବେ ତ କେତେଜଣ। ସୃଜନଶଳିତ କାର୍ଯ୍ୟରେ ଛାତ୍ରଛାତ୍ରୀମାନେ କେମିତି ନେତୃତ୍ୱ ନେବେ। ତ ସେଟା ବି ରହୁଛି ଆମର। ଆଉ ଆମର ସାଜସଜ୍ଜା ଆଉ ସୌନ୍ଦର୍ଯ୍ୟରେ କେମିତି କଣ ରହୁଛି ଟିକେ ଶୁଣନ୍ତୁ। ଆମର କଳା ଓ ହସ୍ତଶିଳ୍ପରେ ଛା ସବୁ ଆମର ଛୋଟ ଛୋଟ ପିଲାମାନେ ମିଶି। ଟି ଏ। ମୁରୁଜ ପକାନ୍ତି ଝିଅମାନେ ଆଉ ସେଥିରେ ଚିତ୍ର କରନ୍ତି। ଆଉ ଆମର ଯୋଉ ଅଛନ୍ତି ବଡ ପିଲା ଯୋଉମାନେ ଅଛନ୍ତି। ହଁ ଶୁଭୁଛି ନା ମୋ କଥା ହ୍ୟାଲୋ।
ହ୍ୟାଲୋ।
ହଁ ସୁଭୁନି ମୋ କଥା।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ। ଆଉ ଆମର ସେମିତିରେ ବି। ସବୁ ଛୋଟ ଛୁଆମାନେ ତ ମିଶିକି ସେଦିନ ଉପାସ ବି ରଖିଥାନ୍ତି।
ହ୍ୟାଲୋ ହ୍ୟାଲୋ।
ହଁ ଶୁଭୁଛି ମତେ।
ଶୁଭୁ ଏ ନେଟୱର୍କ ପଳେଇଥିଲା ଆମ କିଛି ଶୁଣୁନି।
ନାଇଁ ଆ ମତେ ଠିକ୍ ଶୁଭୁଛି ମୁଁ ତ ଆପଣଙ୍କୁ କହୁଥିଲି ନା ସେ କଥା ଆମର। ଯୋଉଁ ଛୋଟ ଛୁଆମାନେ ବି ଏଥିରେ କାମ କରନ୍ତି ନା। ସକାଳୁ ଉଠିକି ହଁ ରାତି ବି ଅନିଦ୍ରା ହେଇ। ଥାନ୍ତି ପିଲାମାନେ ଆଉ ଆମର ରହୁଛି ଯୋଉ ପୂଜା। ପରିଚାଳନା କରିବା ପାଇଁ ଅଛନ୍ତି ସବୁ ବଡ଼ ଲୋକ। ପୁରୋହିତଙ୍କୁ ଡାକିବା ପାଇଁ ଯାଆନ୍ତି ପୁରୋହିତ ତ ଆସନ୍ତି।
ସେ ଆ ମାରତା ମାରତାଉର ରାନ୍ଦବା। ମାରତା ରୁ ଆନ୍ତି ବା ପୁରୋହିତ।
ହଁ ହଁ। ଆଉ ଆମର ଯୋଉଁ ରହୁଛି ସେଠି ନନା ଆଗ ଯାଆନ୍ତି ବିଦ୍ୟାଳୟକୁ ପୂଜା କରିବା ପାଇଁ। ସେଠି ଛାତ୍ରଛାତ୍ରୀ ମାନେ ସେଠି ଅନେଇଥାନ୍ତି ଆଗ ଛୋଟ ଛୁଆମାନେ। ତାଙ୍କର ସେଠି ପୂଜା କରିସାରିଲା ପରେ ଆସନ୍ତି ଆମ ଗାଁକୁ। ଆଉ ସେଇଠି ସମୁଦାୟ ଛାତ୍ରଛାତ୍ରୀ ଅଭିଭାବକମାନେ ଯୋଉ ଅଛନ୍ତି ଫଳ ମିଠା କିଏ ଖେଚୁଡ଼ି ସବୁ ଭୋଗ ହେଇଥାଏ ସେଠି ଆଉ ଆମର ପୂଜା ସରୁ ସରୁ ହୋଇଯାଏ ଗୋଟେ ଦିଇଟା ଏମିତି ପୂଜା ସରୁ ସରୁ ହେଇଯାଏ ସେମିତି। ଆଉ ଆମର ଯୋଉ ରହୁଛି ସାସ୍ କୃତିକ କାର୍ଯ୍ୟକ୍ରମ ରଖିଥାଉ ଆମେ ରାତିକି। ଯୋଉଟା କି ସବୁ ଗାଁ ର ବଡ ବଡ ତିଥିଙ୍କୁ ଡାକିକି ଆମେ କରିଥାଉ ଯାହାକି ଏଥିରେ ଯୋଉ ଆମ ଗାଁର ଛୋଟ ଛୁଆମାନେ କି ହେଉ କି ବଡ଼ ଭାଇ କି ଭଉଣୀମାନେ ଏମିତି ଅଛନ୍ତି। ସେମାନେ ଶାସ୍ତ୍ରୀୟ ନୃତ୍ୟ ଆଉ ବାଦ୍ୟ ସଙ୍ଗୀତ କବିତାବୃତ୍ତି ଏବଂ ନାଟକ ଦର୍ଶନରେ ସେମାନେ ଭାଗ ନେଇଥାନ୍ତି। ଆଉ ଆମର ଯୋଉ ରହୁଛି କଳା ପ୍ରଦର୍ଶନ କରିବା ପାଇଁ ସେଥିରେ ଯୋଉ ଛୋଟ ଛୁଆମାନେ ମୁରୁଜ ଅଙ୍କନ କରନ୍ତି। କିଏ ସୁଲେଖନ ଏବଂ ହସ୍ତଶିଳ୍ପୀ ସାମଗ୍ରୀ ପ୍ରସ୍ତୁତ କରନ୍ତି। ତ ଆମର ରହୁଛି ତାପରେ ସବୁ ସରି ସାରିଲା ପରେ ରାତିରେ ଗୋଟେ ପ୍ରସାଦ ସେବନ ହୁଏ। ଆଉ ସେଇଥିରେ ସ୍ଵେ୍ଛା ସେବକ ଦଳ ଗଠନ କରି ସମସ୍ତ ଛାତ୍ରଛାତ୍ରୀ ଆଉ ଆମର ଯିଏ ରହୁଛନ୍ତି ଆମର ବଡ଼ ଭାଇମାନେ ସେମାନେ ବି ରାତିରେ ଟିକେ ଭଲସେ ଦିନ ମାନେ ତ ଶୋଇ ନଥିବେ ନା ଦିନ ମାନେ ଏତେ କାମ କରିକି ଠାକୁର କୁରଙ୍କୁ ପୂଜା ଅର୍ଚ୍ଚନାରେ ବହେ ଟାଇମ୍ ପଳେଇଥାଏ। ଆଉ ଆମର ସେମିତିରେ ବି ଭୟେ ଟାଇମ୍ ପଳାଏ। ତେଣୁ କରି ଆମେ ରାତିରେ ଟିକେ ଖୁସି ବାସି ହେଇ ଯାଉ ଶୋଇବା ପାଇଁ ଆଉ। ଆଉ ଆମର କହିବାକୁ ଗଲେ ସେମିତିରେ ଆଚ୍ଛା।
ଦେଖ ଆମର କଣ କରନ୍ତି କହିଲ ପୁଆ ଫୁଆ କଲେ ବି ବଡରେ ମିଶିଯିବେ। ତାଙ୍କର କିଛି ନାହିଁ ଗୋଟେ ଗାଁ ତ ବେକାଦରେ କରିବେ।
ହଁ ହଁ ଛୋଟ ଛୁଆ ଯାହା ହେଲେ ବି ଆସି ମିଶିକି କାମ କରିବେ।
ନାଇଁ ତାଙ୍କର ସା ସାହି ଅଲଗା ଅଲଗା କରିବେ ତାଙ୍କର।
ଆଚ୍ଛା।
ତାଙ୍କର ଏକାଥ ଏକାଥାରେ କଲେ କଣ କହୁଛି କହିଲ ଏକାଥରେ କିଏ କରହ ବଡ ମୂର୍ତ୍ତି ଗଲେ ଏଟା କଣ ଲାଭ କହିଲ।
ସତକଥା। ଆଉ ସେମିତିରେ ତ କହିବାକୁ ଗଲେ ଏବେ ରିସେଣ୍ଟଲି ଆମର ଗଣେଶ ପୂଜା ବି ତ ଠିକ୍ ସେମିତି ସରିଛି। ଗଣେଶ ପୂଜା ବି ତ ଠିକ୍ ସେମିତି ଯେମିତି ସରସ୍ଵତୀ ପୂଜା ହେଇଥିଲା ଠିକ୍ ସେମିତି ଗଣେଶ ପୂଜା ବି ଆମର ଏବେ ଯାଇଥିଲା। ଆଉ ଆମର ତ କହିବାକୁ ଗଲେ ସରସ୍ଵତୀ ପୂଜାରେ ଏବ ବର୍ଷ ସବୁଠୁ ବଡ଼ ମୂର୍ତ୍ତି ହେଇଛି ଆମର। କାରଣ ବାର ବର୍ଷ ପୁରିଲା ନା ସେଥିପାଇଁ ଆମ ପିଲାମାନେ ଟିକିଏ ବଡ଼ ଆୟୋଜନ କରିଥିଲେ। ଆଉ ଯାହାହେଲେ ବି ଟିକେ ସବୁ ଛୁଆମାନଙ୍କ ସହମତିରେ ସବୁ ହେଇଛି। ଆପଣଙ୍କ ଗାଁ ରେ ବି ତ ଠିକ ଏମିତି ହିଁ ହେଇଥିବ ନା ଯାହାହେଲେ ବି ସବୁ ଛୋଟ ଛୁଆମାନେ ଅଛନ୍ତି ବଡ଼ ଭାଇମାନେ ଅଛନ୍ତି।
ହଁ ବା।
ଆଉ ସେ ସେଦିନ ଆପଣଙ୍କ ଘରେ କଣ କଣ ସବୁ ପିଠାପଣା ସବୁ ହେଇଥିଲା?
ଆ ଏଇଥିଲା ସବୁ ତ ଖାଇଦେଲା ସେଇ ପିଠା ଚକୁଳି ପିଠା
ଅ କାରଣ ଜାଣନ୍ତି ନା ଓଡିଆଘରେ ରେ ବାର ବରସ ରେ ତେର ପର୍ବ ହୋଇଥାଏ ଯାହାହେଲେ ବି କି ପିଠାପଣା ଅଧିକ ହୋଇଥାଏ।
ଆ ସେଇଆ ପିଠାପଣା ନହେଲେ ତୁମେ କଣ ଓଡ଼ିଆ।
ସତ କଥା। ନାଇଁ ଆମେ ତ ଯାହାହେଲେ ଓଡ଼ିଆ ନା, ଯାହାହେଲେ ବି ଆମର ସେଇ ଚକୁଳି ଯାହା
ମୁଁ ସତକଥା କହୁଛି, ଯାହାର ପିଠା ହେଇନଥିବ ସେ ଆମେରିକାନ, ସେ ଓଡିଶା ନୁହଁ।
ଆଚ୍ଛା। ଓହୋ। ଆଉ ତାପରେ ଆମର ରହୁଛି ଯେ, ଆମର ଯୋଉ ପୂଜା ଆଉ ଧାର୍ମିକ ଅନୁଷ୍ଠାନ ଯୋଉ ରହୁଛି ଆମର ପୂଜା ପରେ ପରେ ହଁ ସେଥିରେ କହିଆକୁ ଗଲେ ଆମର ପୁରୋହିତ ଆଉ ଜ୍ଞାନୀ ଶିକ୍ଷକ ଦ୍ଵାରା ପୂଜା ଓ ହୋମ ଅନୁଷ୍ଠିତ ହୋଇଥାଏ। ଆଉ ପୁଷ୍ପାଞ୍ଜଳି ଦେଲାବେଳେ ଶୃ ଙ୍ଖଳିତ ଭାବରେ, ସବୁ ଭାଇ ଭଉଣୀମାନେ ଗୋଟେ ଜାଗାରେ ବସି ପୁଷ୍ପାଞ୍ଜଳି ଦଉ ଆଉ ତାପରେ ଟିକେ ଉମ୍ ଠାକୁରଙ୍କ ପାଖରେ ବସିକି ସମୂହ ସଙ୍ଗୀତ କରୁ ଉମ୍ ଯାଇଥାଉ, ତାପରେ ଆମର ରହୁଛି ଛାତ୍ରଛାତ୍ରୀମାନେ ଭଜନ ଓ ଭକ୍ତି ଗୀତ ପରିବେଷଣ କରିଥାନ୍ତି। ଆଉ ଆମର ପୁସ୍ତକ ଆଉ ବାଦ୍ୟ ଯନ୍ ନ୍ତ୍ର ପ୍ରଦର୍ଶନ କରିଥାନ୍ତି ଛାତ୍ରଛାତ୍ରୀମାନେ, ଯାହା ଆଉ ଖାତା ବହି ଠାକୁରଙ୍କ ପାଖରେ ରହି ପୂଜା କରିଥାନ୍ତି
ସେ ଆଜିକାଲି ଆଉ କିଏ କରୁନାହାଁନ୍ତି, ଆଗୁରୁ ଯାହା କରୁଥିଲେ। ଏବେ ତ କାଲି ଗୋଟେ କରିଛନ୍ତି ସଜେଇଦେଲେ ପୁଡି ଚାଲ ଆଉ। କରିଦବା ଚାଲ ଆଉ।
ହଁ, ବଟ୍ ଆମର ଏଠି ଆମର ଏଠି ଠାକୁରଙ୍କ ପାଖରେ ଖାତା ବହି ରଖି ପୂଜା କରିଥିଲେ ଠାକୁରଙ୍କ ପାଖରେ ଆଉ ଯେ ପର୍ଯ୍ୟନ୍ତ ଠାକୁର ବିସର୍ଜନ ନ ଦିଆହେଇଛି, ସେ ପର୍ଯ୍ୟନ୍ତ କେହି ବି ଘରେ ପାଠ ପଢ଼ିବେନି। କାରଣ ଏତିକି ସମସ୍ତେ ଆଗରୁ ଜାଣିଛନ୍ତି ଯେ, ଠାକୁରଙ୍କ ପାଖରେ ଯେପର୍ଯ୍ୟନ୍ତ ଅଛନ୍ତି ପାଠ ପଢା ହବ ନହେଲେ ପୁଅପିଲାଙ୍କର ପାଠ ହିଁ ହବ ନାହିଁ। ଆଉ ଯେପର୍ଯ୍ୟନ୍ତ ଠାକୁର ଅଛନ୍ତି ସେପର୍ଯ୍ୟନ୍ତ କେହି ପିଲା ବି ପଢ଼ିବେ ନାହିଁ।
ସତକଥା।
ହଁ। ଆପଣ ଗାଁରେ ପିଲା ଏମିତି ବୁଲୁଥିବେ ନା, ଯାହାହଲେ ବି ଠାକୁର ଯେପର୍ଯ୍ୟନ୍ତ ଅଛନ୍ତି।
ଏଠି ତ ହୁଏ ସବୁ ଯାହେଲେ କରିବାକୁ ପଡିବନି।
ଆଚ୍ଛା।
ସରସ୍ଵତୀ ପୂଜା କିଏ ଛାଡିବ କହିଲ?
ହଁ ଯାହାହେଲେ ବି ସେ, ହଁ ସ୍କୁଲରେ ତ ଆଗ ହୁଏ ନା, ସବୁ ସକାଳୁ ଉଠିକି ସ୍କୁଲକୁ ଆଗ ପଳାନ୍ତି। କାରଣ ସବୁ ଶିକ୍ଷକ ଶିକ୍ଷୟତ୍ରୀମାନେ ଡାକିଥାନ୍ତି ପୁରୁଣା ଛାତ୍ରଛାତ୍ରୀମାନୁଙ୍କୁ। ଆପଣ ବି ତ ଯାଇଥିବେ ନା ସ୍କୁଲକୁ?
ହୁଁ ହୁଁ।
ଆଉ ସେଠି ତ ପୁରୁଣା ଛା ସାଙ୍ଗସାଥି ସେମାନଙ୍କ ସହିତ ଭଲସେ ଟିକେ ବୁଲିଥିବେ, ଯାହାହେଲେ ଠାକୁରଙ୍କ ପରିବେଶରେ।
ଆଜି କାଲି ତ ଦେଖୁଛ କେହି ବାହାରେ, ବାହାର ଫାହାର ରହିଲେଣି। ଦେଖୁଛ କି ନାହିଁ?
ହଁ ଅଁ। ଆଚ୍ଛା ହଉ, ଆପଣଙ୍କ ସହ କଥା ହେଇ ବହୁତ ଭଲ ଲାଗିଲା, ମୁଁ ରଖୁଛି।
ଓ ହଉ ରଖ ଆଉ।
ହଉ।